ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ ସୁବୁନିକି?
କଣ କରୁଛନ୍ତି ଆପଣ ହଁ ଶୁଭୁଛି ଶୁଭୁଛି। କୁହ ହଁ ଶୁଭୁଛି କୁହନ୍ତୁ।
ଏ ଆମର ଏପଟେ ଟିକେ ବର୍ଷା ହଉଛି ତ
ହଁ ଇଆଡେ ବି ହଁ ଏପଟେ ବି ବର୍ଷା ହଉଛି।
ଓହୋ ଆଉ ଏବେ କଣ କରୁଛନ୍ତି?
ଏଇଠି ବସିଛୁ ସନ୍ଧ୍ୟା ଦେଇକି ବସିଛି ଆଉ।
ହୁଁ ହୁଁ ଆମେ ବି ତ ସେଇଆ ଆଉ। ଆଉ କଣ ଖାଇଲଣି ନାଇ କିଛି ଖାଇନ?
ନାଇଁ ଗାଧେଇକି ଥଣ୍ଡାରେ ସଫାସତୁରା କରିକି ଆ ସନ୍ଧ୍ୟା ଦେଇକିତ ବସିଛୁ ଆଉ ଚାଲିଛି ରୋଷେଇ। ନାଇଁ ଆମର ଛା ଅଭ୍ୟାସ ନାହିଁ।
ଆଉ।
ନାଇଁ ଚାହା ପୀଉନୁ ହେନ୍ତି ଭଲ ମାନେ ହେନ୍ତି ହଁ।
ମ ପାଖରେ କିଏ ଝିଅ ନା ପୁଅ?
ଦି ଜଣ। ଝିଅର ମୋର୍ ମେହେନ୍ଦୀ ଲଗେ ବା ମୁଁ ଝିଅ ଖେଳୁଛି ମୋ ଝିଆରୀ ବଡ଼ ଝିଆରି ସାନ ଝିଆରୀଙ୍କୁ ଲଗେଇ ଦେଉଛନ୍ତି ମେହେନ୍ଦୀ।
ହଁ କଣ ଏନ୍ତୀ ଖୁସିରେ ନା କଣ ଯଉ ଅଛି?
ଛିମି ମେହେନ୍ଦି ତ ଲଗେଇଦେଉଛନ୍ତି ଆଉ ଖୁସି ହଁ। ନାଇଁ ଲଗେଇଥିଲେ ଚାଇଁନା ମେହେନ୍ଦୀଟା କେତେ ଟାଇମ ରହୁଛି।
ଅହ ଏ କେତେ ଦି ଦିନ ଖଣ୍ଡେ ରହିବ।
ହଁ ତମେ କଣ କରୁଛ?
ଏଇ ଟିକେ ସନ୍ଧ୍ୟା ଦେଇକି ଟିକେ ଚା ପିଉଥିଲି ଆଉ ଦେଖିବା ଲଗେଇବା କିଏ କଣ କେମିତି କଣ କରୁଛନ୍ତି? ଆଉ।
ଆଉ ଵର୍ଷା ପାଗରେ ଜଳଖିଆ କଣ?
ଜଳଖିଆ କଣ ଆଉ ଖାଇବୁ। କିଛି ଖାଇବାକୁ ଆଜି ଇଛା ନାହିଁ। ଚାହା ଟିକେ ପିଇଦେଲେ ଟିକେ ଭଲ ଲାଗୁଛି ଆଉ। ଆଉ ଯୋଉ ରୋଷେଇ ହବ ଯାଇକି ସାଢେ ସାତଟା ବେଳକୁ ଆଉ।
ହୁଁ ହୁଁ। ଆମ ଏବେ ଛଣାଛୁଣି ଚାଲିଛି ଆଉ।
ଆଉ ଟିକେ ପଠେଇବ।
ଆଚ୍ଛା ଆଉ ପଠେଇଦେବି ଆଉ କାହା ହାତରେ ପଠେଇବି। ଁ କାଉ ହାତରେ ନା ପା ହାତରେ ହଁ ହଉ ଆଉ।
ଖାଲି ଦେଖିବା କଥା ଆଉ।
ହଁ।
ହୁଁ।
ହ ଆଉ ରୋଷେଇ ଖବର। ହଁ ପଠେଇଲେ।
ବ ଯାହାଉଣ ଭଉଣୀ ପଠେଇଲେ କଣ ଛଣାଛୁଣି କରୁଛନ୍ତି ଦେଖି ଦେଖିକି ଖାଇବା ଦେଖିକି ଖାଇବା କଥା ଆଉ ମନ ଭିତରେ ଆଉ।
ହଁ। ତାହା ନହି ଦଉ କଣୁ ଅୁ ହଁ। ଏ ସେଇ ସବୁେ କରିବ ବୋଧେ
ହଁ ଏଇ ସାଢ଼େ ସାତଟା ହେଇଯାଉ କରିବା ଆଉ
ଲାଇନ ଯାଇଥିଲା। ସେ ଆସିଥିଲାଲା ଧୋଇ ଆ। ଆସିଲାଣି ଆରେ ଲାଇ ଲାଇନ ଆସିଲାଣି ଆଉ ଶଛୁଣାଛୁଣି ସରିଲା ପରେ। ତଳୁକୁ ଚା ରଷେଇ ହବ ଗୋଟ ଗୋଟ ରୋଷେଇ ଚା ହବ ଆ
ହଁ ହଁ।
ହୁଁ ବଖର ହେ ହଁ ରାତିରେ ଗୋଟିଏ ଏତେ ହାଇଜା ରୁଟି ଖାଇକି ଅଁ ମୁଁ ତ ଭାତ ଖାଏ ଆଜି କିନ୍ତୁ ଏ ତଡ଼କା ଫଡ଼କା ହେଲେ ଆମ ରୁଟି ଖାଉଛୁ।
ହଁ
ହୁଁ ହଁ ଆଉ ସେ ଶଶୁରଆ ଡାଇବେଟିସ୍ ପସେଣ୍ଟ୍ ଆ ସେ ଭାତ। କହିବନି ରୁଟି ଖାଇବେ ଘରେ ସମସ୍ତଙ୍କୁ ଯାହା ତାଙ୍କ ଥାଇରଏଡ଼ ଅଛି ତ ରୁଟି। ଛିିକାଇଦ।
ତମର ନା ଜାଆ ଙ୍କ ର।
ମୋ ଜାଆ ପାଇଁ।
ଓହୋ ଆଉ ତମ ଘରେ ସବୁଠି ଅଛନ୍ତି।
ହ ଶାଶୁ ଶଶୁର ଦେଢ଼ଶୁର। ଯାଆ ତାଙ୍କ ଝିଅ ଦିଟା ମୋ ହଜବେଣ୍ଡ ମୁଁ।
ଜଏଣ୍ଟ ହେଇକି ଜଏଣ୍ଟ୍ ଫାମିଲି।
ହଁ
ଓୋ
ଏପଟ ଏପଟ ଖୁଡ଼ି ସାଶୁଘର। ତାଙ୍କର ହଁ। ଏକ ଝିଅ।
ଆ ଝିଅଗୁ କେତେ ବର୍ଷ ହବ
ବର୍ଷେ ହବ ଏଗାର ହବ।
ଓହୋ ଆଉ ଟିକେ ଟିକେ ଚାଲିଲଣି ନା ନାଇଁ।
ଟିକେ ଟ ପୁରା ଦଉଡୁଛି ଚାଲୁନି ସେ ପୁରା ପବନ ନାଖେ ଦୌଉଡୁଛି ପୁରା।
ଆ ହୋ
ହୁଁ। ପବନ ନା ସିଧା ହଁ କି ଆଞ ନାଇଁ ପୁରା ଚାଲୁ ଚାଲିଛି ପୁରା।
ପୁରା ଓହୋ ଆମର ଏଠି ଘର ପାଖରେ ଜଣେ ଅଛି ଗୋଟେ ଛୁ ଛୁଆ ଯ ବର୍ଷେ ଉପରେ ହେଲାଣି କାଇଁ ସେମିତି ଆଣ୍ଠଉଚି ଆଉ ଛ ଠିଆ ହେଇକି ଚାଲି ପାରୁନି କାଇଁ।
ଅଁ ଦାମାଡ ଡିଷ୍ଠିକ ଟାଇମରେ କଲେ ନା ଡିସ୍
ହଁ ଆଉ ଟିକେ ଘଷା ମୋଡା କଲେ ସିନା ହଅନ୍ତା ଖାଲି ଛୁଆଙ୍କୁ ଆ ଖୋଇବନି ଠିକ ସେ ଘଷା ମୋଡ଼ା କରିବନି ଛୁଆରା ଆଉ ଜଲଦି ଚାଲିବ ନା ଆକ୍ଟିଭ ହେବେ। କିଛି ହେବେନି।
ଆଉ ମୋ ଚ କଥା ବି କହିଲାଣି ବା ଡାକୁଚି ମାମା ବାବା ଦାଦା। ଦେଦେ ନେନେ ଯାହା ଜିନିଷ କୁ କୁକୁର ଦେଖିଲ ଡାକୁଚି କକ। ଡାକୁଚି ଆଁ ଡାକୁଚି ଯିଏ କୋହୁଚି ଯି ଯିଏ କବାଟ ବାଡେଇଲେ କୋହୁଚି ଯାଉଛି ଆଉ ଫୋନ ଯିଏ କଲେ କୋହୁଚି କିଏ।
ଆଉ ଏତେ କଥା ଶିଖିଲାଣି ମଲା
ଝିଅ କିଏ କହିଦେନୁ। କଁ ହୋଉଛି ସେ । ପାଟିରେ କଥା ଛିଣ୍ଡି ନଥିବ ତମ ପାଟିରୁ ସେ ଛଡ଼େଇକି କୋହୁଛି କହିବ।
ଆହଁ ଆଁ ଭଲ। ଛୁଆଙ୍କ ସାଙ୍ଗରେ ଯେତେ କଥା ହବ ସେମାନେ ସେତେ ମାନେ କଥା କହିବା ଟା ତାଙ୍କର ଭଲ ହବ ହିଁ।
ହିଁ। ଟୁଟାଲି ତାକୁ କୁ କି କିଏ ଗୋଟେ ଧଇଲେ କୋହୁଚି ମତେ ଧରନି ମୁଁ ଖାଲି ଚାଲିବି।
ହୁଁ ଛୁଆ ପା ଖୁସି ହେବେ ପା ସେଇ ସେଇ ସେଇ ବୟସରେ ଛୁଆ ଗୁଡା ଖୁସି ହେବେ। ଚାଲିବାକୁ ଦୌଡିବାକୁ।
ହଁ। ଚାହା ପିଉଛନ୍ତି ଆପଣ ଡେଲି ସକାଳେ ରା ସ୍
ହଁ ଟିକେ ପିଏ ବାପା ପିଅନ୍ତି ଶଶୁର ପିଅନ୍ତି ତ ଆଉ ଟିକେ ଆଉ ମୁଁ ଟିକେ ପିଇ ଦୋଉ ବଳିିପଡିଲେ ଆଉ ଆଉ ଏଇଆ ଆଉ।
ଆମେ ପିଉ ଯେ ମାନେ ଏମିତି ପାଗ ନାଇଁକି ଆଉ ଜିନ୍ତି ଆଜି ବର୍ଷା ପାଗ ଦେଇଛି ଛ
ଆମ ବାପା ଆମ ବାପା ଟିକେ ସେ ତାଙ୍କର ଅଧିକ ଚାହା ପିଅନ୍ତି ସକାଳେ ତିନି ଚାରି ଥର ପିଇବେ ସନ୍ ନ୍ଧ୍ୟା ବେଳେ ତିନି ଚାରି ଥର ପଇବେ ଏମିତି ପିଆନ୍ତି।
ଉହୁଁ।
ଅଁ ଆଗରୁ ଟିକେ ବେଶୀ ପିଉଥିଲେ ଏବେ ଟିକେ ତାଙ୍କର ବିପି ବାହାରିଛି ବୋଲି ଡକ୍ଟର ମନା କରୁଛନ୍ତି ଟିକେ କମି ଯାଇଛି ତା ହେଲେ ତାଙ୍କର କିଛି ଦେହ ପା କିଛି ହୁଏନି। ପୁରା ସୁସ୍ଥ ବି ହୁଁ। ତାପରେ ଟାଇମ ଟେବୁଲୁ ଖାଇବା ପିଇବା ସବୁ।
ହୁଁ। ଆଉ ଭାଇ କଁ କରନ୍ତି ଖେଳିବି।
ହଁ ଭାଇ ଚାକିରି କରିଚନ୍ତି।
ଆଚ୍ଛା ବାହାରେ ମୋ ହଜବେଣ୍ଡ୍ ବି ବାହାରେ
ହଁ ବାହାରେ ଅଛୁ ନା ଆମେ ଆଉ ଗାଁ ସେ ଦିଅର ବି ବାହାରେ ଅଛନ୍ତି ଆ ଆମେ ଦି ଜାଆ ପୁତୁରା ଝିଆରି ଆଉ ମୋ ପୁଅ ଦିହାଙ୍କ ଆଉ ଶାଶୁର ଏତିକି ଅଛୁ।
ହାଲୋ।
ଏ ଏଇ ପା ବର୍ଷା କୁ ଖାଲି ସାପ ବାହାରୁଛନ୍ତି। ଏଇ ଯୋଉ ବର୍ଷା ଟିକେ ହେଇଗଲେ ଏ ଯୋଉ ଗରମକୁ ସାପ ଗୁଡା ବାହାରି ଆସୁଛନ୍ତି। ଆଉ ଖାଲି ସାପ ଯୁଆଡେ ଦେଖିବ ଖାଲି ଚି
ଗୋଟେ କାମଦେ ଫିନାଇଲି ଫିନାଇଲି ଘର ଚାରିକର ପୋକା ହଉଚି ଟିକେ ବାଟ ମୁଁହଁଟା ଆସିବେନି।
ହଁ ପଡୁଚି ଶୋଇଲା ବେଳକୁ ଟିକେ ପକଉଚି ସନ୍ଧ୍ୟା ବେଳେ ମୁଁ ବୋଲି ବସିିକି ଚା ପିଉଝଥିଲି ମୁଁ କହିଲି ଟିକେ ପକେଇଦବା ଫିନାଇଲି ନହେଲେ ସାପ ପଶିଯିବ ଘରେ। ଏ ଦିନ ପା ଏଇ କେତେ ହେଲାଣି ପନ୍ଦର ଦିନ ତଳେ ଆମ ସିଡି ଘର ତଳେ ଆସିକି ଦେଖିଲା ବେଳକୁ ଗୋଟେ ଗୋଖର ସାପ ଶୋଇଚି। କଣ କରିବୁ ପୁରା ବଡ ଗୋଖର ସାପ। ମୁଁ ଚେୟାରରେ ଗୋ-ଗୋଡ ଲମ୍ବେଇକି ବସିକି ବସିକି କଥା ହୋଉଚି ଫୋନରେ। ଦେଖିଲା ବେଳକୁ ମୋ ହା ତେ ଛାଡିକି ଗୋଖର ସାପଟା ମାନେ ଆସିକି ପହଞ୍ଚି ସାଇଲାଣି। ମୁଁ ଜୋରେ ଚିଲେଇକି କଷିକି ସାପ ସାପ କହିକି ଘର ଭିତରେ ପଶିଗଲା ବେଳକୁ ସାପ ପସିଗଲା ସେଡିଘର ଭିତରେ।
ଆଚ୍ଛା।
ସେ ଆମ ପୁଅ ଦିହାଙ୍କେ ଡାକି ଆଣିଲେ ଛୁଆ ସବୁ ଆସିକି ତା ସାଙ୍ଗ ଛୁଆରା ସବୁ ସାପକୁ ବାଡା ବୁଡି କଲେ ବାହାରିଲାନି ସେ ସାପ ପୁରା ଭିତରେ ପଶିକି ରହିଲା।
ହୁଁ।
ହଁ ବଡ ସାପ କସିକି।
ଉଁ ଭଗବାନ ଅଂ ଆଚ୍ଛା ଦେଖି ଚାହିଁନା ଟିକେ ରହିବ। ଛୋଟ ଛୁ ପିଲା ଘର।
ତୋ ନମ୍ବର ତମ ନମ୍ବରଟା ହେଦିନଠୁ ଦେଖିଲୁଣି ମୁଁ କହଲି କଲ କରିବି ଆଉ ଦେଖିଆ ଆଉ। ସମସ୍ତଙ୍କୁ ଭେରେ ଭେରେ କଲ୍ କଲିଣି। ମୁଁ କହିଲି ଏଇ ନମ୍ବରଟା କଲ୍ କରିବି। ଆମର ଯୋଉ ପୁଅ ଦି ଜଣ।
ହଁ।
ହଁ ଆ ବଡ ପିଲା ହେଇଗଲେଣି ସବୁ ପାଠ ପଢୁଚନ୍ତି ଆଉ ବଡ ପୁଅ ପଢୁଚି ଯୋଉ ଇଞ୍ଜିନିୟରିଂ କର୍ ସିଏ ବାହାରେ ଆ ସାନ ପୁଅ ଏଠି ବି ଆ ସାଇନ୍ସ କରୁଚି ହଁ।
ଆଚ୍ଛା ଯୋଉ ଯା ଛଟ ଝିଆ ଟା ଆମର ବର୍ଷକର ଆଉ ବାହାଘର ଏବେ ହେଇଚି। ବାହାଘରକୁ ପାଞ୍ଚ ବର୍ଷ ଆଉ। ପାଞ୍ଚ ବର୍ଷ ହବ ଏଇ ଜୁଲାଇ କୁ।
ଓହୋ ପାଞ୍ଚ ବର୍ଷ ହେଲା ହେଲାଣିଆ ଆଁ।
ହଁ।
ଆ ହୋଉ।
ହଁ। ଆ ବାବାଃ କରୁଚି ଡାକୁଚି ଟୁଉକୁ ମୁଷି କରୁଚି ମୋ ଝିଅ। ହଁ କୋହୁ କୋହୁ ତମକୁ କୋହୁଚି ସେଟା କଣ ପାଇଁ କଲଣି। ଆଉ କଣ କରିବା। ଭଗବାନଙ୍କ ଇଚ୍ଛା ଆଉ।
ଝିଅଟା ଭଲ ଲାଗେ ନା ଝିଅ ଯାହାଘରେ ଥିବ ଭଲ ଲାଗେ।
ହଁ ପା।
ହୁଁ।
ଓ ହୋ ଝା ନା ଝିଏ ମାନେ ତ କୁହନ୍ତି ପୁଅ ପାଇଁ ଆଉ ଝିଅ ହୋଉଚି। ଆଉ ଯୋଉମାନେ ଖୋଜୁଚନ୍ତି ପାଉନାହାନ୍ତି କହିଲ ଯୋଉମାନେ ଖୋଜୁହନ୍ତି ପାଉନାହାନ୍ତି।
ନାଁ।
ତମେ ଯୋଉଟା ଖୋଜୁଥବ ପାଇବନି ପା।
ଉଁ ମା ଆଉ କଣ କରିବା। ସମସ୍ତଙ୍କ ଝିଅ ଦେଖିଲେ ମୋତେ ମାନେ ମତେ ଲୋଭ ଆସେମ। ମୋ କାସ୍ ମୋର ଗୋଟେ ଝିଅ ହେଇଥାନ୍ତା। ଆଉ ତାନାଗି ଡ୍ରେସ ପତର ସବୁଜିନିଷ ଆଣିଥାନ୍ତି ଦେଖିଲା ବେଳକୁ କିଛି ନାହିଁ।
ହୁଁ ହୁଁ।
ସିଏ କହ ମମି ତୋର ଝିଅ ହେଇନି ଭଲ ହେଇଚି ତୁ ଜାଣିନୁ ଆଜିକାଲି ଝିଅ ମାନେ କେମିତି ହୋଉଚନ୍ତି। ଆ ଝିଅ ନହେଇଚି ତୋ ଭଲ ହେଇଚି ଉଁ ହୁଁ ଆ ଝିଅ ମାନେ ମାନୁନାହାନ୍ତି ଖାଲି ଦିନ ରାତି ସେଟେ କାନରେ ଫୋନ ଧରିକି ବସୁଛନ୍ତି ଆଉ ହୋ ଭଲହେଇଛି ତୁ କଣ ପାଇବୁ ଅଚିନ୍ତା ରେ ବସୁ ତ ଟେନସନ ନାହିଁ।
ଓ ହଁ ହଁ ହଉ ଆଜ୍ଞା ରଖୁଛି ଆଁ ଫ୍ରି ହେଲା ପରେ ଆଉ ଲେ କଲ୍ କରିବି ଆଉ